ହାଲୋ ଶୁଭରାତ୍ରି।
ଶୁଭରାତ୍ରି।
ଟିକେ ହଁ। ହଁ କହ କହୁନୁ। ହାଲୋ।
ହାଲୋ।
ହଁ ହଁ ଶୁଭୁଛି।
ହଁ ଶୁଭୁଚି।
ହୁଁ। ଆଉ ଖାଇଲେଣି।
ଆଉ କଣ ନା ଖାଇବା ହେଇନି। ବର୍ତ୍ତମାନ ଚାଲିଚି ପ୍ରିପାରେସନ।
ଆଚ୍ଛା ରାତିରେ କଣ ଖାଆନ୍ତି?
ରାତିରେ କୋଉଦିନ କେମିତି କଣ ଆଉ କୋଉଦିନ ଭାତ କୋଉଦିନ ରୁଟି।
ହାଲୋ ଆଚ୍ଛା କୋଉଦିନ କେମିତି କଣ ଖାଆନ୍ତି?
ଆପଣଙ୍କର।
ମୋରତ ଖାଇବା ସରିଲାଣି। ଆଉ ପାଗ କେମିତି ଆପଣଙ୍କ ଆଡେ
ପାଗ ବର୍ଷାତ ହଉଚି। ଅଧ ଘଣ୍ଟା ଘଣ୍ଟାଟେ ହେଲାଣି ବର୍ଷା ହଉଛି।
ଆପଣଙ୍କ ଆଡେ ବର୍ଷା ହଉଛି ଆମ ଆଡେ ପଠାନ୍ତୁତ।
ବର୍ଷା କେମିତି ପଠେଇବି ସେତ ସବୁଆଡେ ହବ ଲଘୁଚାପ ଆସିଲେ ବର୍ଷାହବ।
ନାଇଁ ହଉନିବା ଆମର ଏପଟେ ବର୍ଷା ଗୋଟେ ପାଖାପାଖି ପନ୍ଦରଦିନ ହେଇଗଲାଣି ବର୍ଷା ଆମର ଏପଟେ ହଉନି। ମାନେ ବହୁତ ଶୋଚନୀୟ ପରିସ୍ଥିତି ହେଲାଣି।
ଟିକିଏ ପୁଣ୍ୟ କରନ୍ତୁ ବର୍ଷା ହବାପାଇଁ। ତିନି ଚାରି ମାସତ ତିନି ଚାରି ମାସତ ଗରମରେ ରହିଲେ।
ତିନି ଚାରି ମାସ ଗରମରେ ରଖି ଭଗବାନ ସନ୍ତୁଷ୍ଟ ନୁହନ୍ତି ଏବେ ପୁଣି ଆମେ ଗରମରେ ଛଟ ପଟ ହଉଛୁ ଆହୁରି।
ହ ନାଇ ସେଥିପାଇଁ ସେଥିପାଇଁ ଟିକେ ପୁଣ୍ୟ କରନ୍ତୁ ଭଗବାନଙ୍କୁ ଡାକ
ଆଚ୍ଛା ଭଗବାନଙ୍କୁ ଡାକିଲେ ଭଗବାନ ଶୁଣିବେ?
ନିଶ୍ଚୟ ଶୁଣିବେ ଆମେ ଡାକୁନୁ ଏବେ ଆମକୁ ତ ବର୍ଷା ଦଉଛନ୍ତି ନା।
ଆଚ୍ଛା ଆପଣ ଡାକୁନାହାନ୍ତି ତଥାପି ଆପଣଙ୍କ ଉପରେ କୃପା ଭଗବାନଙ୍କର କିନ୍ତୁ ଆମେ ଆମକୁ ଦର କାର ଆମେ ଡାକୁଛୁ ଆମ କଥା ଶୁନାହାନ୍ତି। ଭଗବାନ ଚାହୁଁଛନ୍ତି ଯେ ବର୍ଷା ଯଦି କରାଯିବ ତାହେଲେ ବର୍ଷା କରିବା ପାଇଁ ସାଧନ ଦରକାର। ଯୋଉଟା କି ଆପଣ କଣ କହିଥିଲେ ଗଛ ପତ୍ର, ଯୋଉଟା କି ଆମ ଏରିଆରେ ନାହିଁ।
ହଉ ହଉ ବସ, ବହୁତ ଶୀଘ୍ର ବର୍ଷା ହେଇଯିବ। ଟିକେ ଅପେକ୍ଷା କରନ୍ତୁ।
ଆଉ ସ୍ନାନ ଯାତ୍ରା ଦେଖିଥିଲି, ଯାଇଥିଲେ ସ୍ନାନ ଯାତ୍ରା ଦେଖିବାକୁ?
ନା ନା ସ୍ନାନ ଯାତ୍ରା ଯିବା ପାଇଁ ତ ସମୟ ହେଇପାରିଲାନି।
ହୁଁ। ଜଗନ୍ନାଥଙ୍କୁ ତାହେଲେ ଆପଣ ଦେଖି ନାହାନ୍ତି ଆଖପାଖରେ ଆପଣଙ୍କର ମନ୍ଦିର ନାହିଁ କି?
ମନ୍ଦିର ତ ଅଛି, କର୍ମକ୍ଷେତ୍ରରେ ଯେହେତୁ ବ୍ୟସ୍ତ।
ଆଚ୍ଛା। ତ ସମୟ ପାଇନାହାନ୍ତି ଆଉ।
ହଁ ସେଇ।
ହଁ ଚଳିବ ଜଗନ୍ନାଥ ବି ତ କହୁଛନ୍ତି କର୍ମ ହିଁ ଭଗବାନ ଆପଣ କର୍ମ କରନ୍ତୁ। ଜଗା ଆପଣଙ୍କୁ ଡାକିବ ଆପଣ ଦେଖିବେ।
ନାଇଁ ଭଗବାନଙ୍କର ତ କୃପା ଅଛି ସେଥିପାଇଁ। କର୍ମ ମିଳିଛି ତାକୁ ବି ତ କରିବାକୁ ପଡିବ।
ହୁଁ ହୁଁ ହୁଁ। ଆଉ ଆପଣ ଏମିତି ପଢାପଢି କରେ, ଆଉ ଅଛି ଏମିତି ଆଉ। ଆଉ ଆପଣ ପରିବାର ସହ ରୁହନ୍ତି?
ନା ନା ମୁଁ ଏକା ରୁହେ।
ଏକା ରୁହନ୍ତି।
ହଁ ପରିବାର ଗାଁରେ ଅଛନ୍ତି ମୁଁ ମୋର କର୍ମ ସ୍ଥଳୀରେ।
ଆଚ୍ଛା ହଁ ଠିକ ଅଛି। ରୋଷେଇ କରି ନିଜେ ଖାଆନ୍ତି?
ହଁ। ଏକାକୀ ଜୀବନ ତ ରୋଷେଇ କରିବାକୁ ପଡିବ।
ତାହେଲେ ଆପଣଙ୍କ ସବୁ ପ୍ରକାର ରୋଷେଇ ତାହେଲେ ଜଣା ଥିବ?
ନା ନା । ନିଜେ ବଞ୍ଚିବା ପାଇଁ ନିଜେ ଖାଇବା ପାଇଁ ଯାହା ଦରକାର ସେତିକି ହେଲେ ହେଇଗଲା।
ନାଇଁ ଆ ନିଜେ ବନ୍ ଆଛା ବଞ୍ଚିବା ପାଇଁ ତ ଖାଇବା ଦରକାର ନିହାତି। କିନ୍ତୁ ଆପଣ ଯୋଉଟା କହି କି ବଞ୍ଚିବା ପାଇଁ ଖାଇବା ଦରକାର। କିନ୍ତୁ ବଞ୍ଚିବା ପାଇଁ ଭଲ ଖାଇବା ବି ଦରକାର, କାହିଁକି ଆପଣ ଯଦି ବର୍ଷରେ ତିନିଶହ ପଞ୍ଚଷଠି ଦିନ କେବଳ ଡାଲି ଆଉ ଭାତ ଖାଇବେ। ତାହେଲେ ବାକି ଯେତିକି ସବୁ ଆପଣଙ୍କର ଶରୀର ପାଇଁ ଦରକାର ହୋଉଚି। ତ ସେଇ ଜିନିଷଟା ପୁଣି ଅଭାବ ହବ। ତା ପାଇଁରେ- ପୁଣି ଆପଣଙ୍କୁଥରେ ମେଡିକାଲ ଯିବାକୁ ପଡିବ। ହଁ ତ ଗୋଟେ କଣ କହିଲେ। ଆ ନା ନା ମାନେ ମୁଁ କହିବାର ଅର୍ଥ କଣ କହିଥିଲ କି ଗୋଟେ ଆମକୁ ନ ଯୋଜନା ବଦ୍ଧ ଖାଦ୍ୟ ମାନେ- ଏମିତି କି ଆଜି କଣ ଖାଇବାର ଅଛି। କାଲି କଣ ଖାଇବାର ଅଛି। ତ ଖାଇବାର ଶୈଳୀକୁ ପୁଣି ଚେଞ୍ଜ୍ ଟିକିଏ ଦରକାର।
ହଁ ଶରୀରକୁ ଯାହା ଦରକାର। ସେଭଳି କିଛି ହଁ।
ଆପଣ ତାହେଲେ ଆମିଷ ଖାଆନ୍ତି?
ହଁ।
ଆଚ୍ଛା ତ ତାହେଲେ ଆପଣଙ୍କୁ ଆଉ କିଛି ଅଭାବ ହବନି ତାହେଲେ। କାଇଁ ସି ହୋ ଚି ଖାଇବାର ଆମ ସୁଷମ ଖାଦ୍ୟର ସିଏ ହୋଉଛି ଗୋଟେ ପ୍ରଧାନ ଅଙ୍ଗ। ଯଦି ସେଇ ଜିନିଷଟା ଆପଣ ଖାଉଚନ୍ତି, ତାହେଲେ ଆପଣ ନିହାତି ସୁସ୍ଥ ରହିବେ।
ନାଇଁ ସିଏ ତ ଖାଇଲେ ସୁସ୍ଥ ରହିବେ। କିନ୍ତୁ ଅତ୍ୟଧିକ ତ ଆମିଷ ଖାଇବା ଦ୍ଵାରା ମଧ୍ୟ ଆମର
ହଁ ବହୁତ୍ ଲୋକ ଅଛନ୍ତି। ଯୋଉମାନେ ଅତ୍ୟଧିକ ଖାଆନ୍ତି। ମାନେ ଏଇଆ ଏଇ ଆମର ଉପକୂଳିଆ ଅଞ୍ଚଳ ଦେଖିବେ ଆପଣ କି ସେମାନଙ୍କର ର ମାନେ ପ୍ରତିଦିନ ଯଦି ଆମିଷ ନହବ ତାହେଲେ ସେମାନେ ଖାଇ ପାରନ୍ତିନି। ସେମାନେ ଯଦି କ ସେମାନଙ୍କ ମାନେ କହିବା କଥା କି ଆମିଷ ଯଦି ନାହିଁ ତାହେଲେ ଖାଇବା ବି ନାହିଁ।
ହଁ।
ତ ଆମିଷ ପ୍ରିୟ ଲୋକ ଏମାନେ।
ହଁ। କିନ୍ତୁ ଆମ ମନ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଆମକୁ
ଖାନ।
ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ହଁ। କାହିଁକିନା ଆମର ଆମିଷ ଭୋଜନରେ ବହୁତ୍ ମସଲା ହେଇଯାଏ। ଯୋଉଟା କି ଶରୀରକୁ ହିଁ କ୍ଷତିକାରକ ହୋଇଥାଏ। ତ ସବୁ ଜିନିଷ କୁ ଠିକ୍ ରୂପରେ ବ୍ୟବହାର କରିବା ଦରକାର।
ହଁ। କିନ୍ତୁ ଆଜିକାଲି କଣ କହିଲେ, ଏଇ ଯୋଉ ରାସାୟନିକ ଜିନିଷ ବ୍ୟବହାର କରିକି ଯୋଉ ପନିପରିବା ସବୁ ମାର ମାନେ ବଜାରରେ ମିଳୁଚି।
ତ ଏଇ ଜିନିଷ ଟା ବି ବହୁତ୍ ଖରାପ ପ୍ରଭାବ ପକୋଉଚି ଏ ଶରୀର ଉପରେ। ମାନେ ମୁଁ ବହୁ
ଯାହା ମିଳୁଚି ସେ, କୋଉ ଜିନିଷ ବି ତ ଆମେ ଭଲ ବୋଲି କହିପାରିବା ନାହିଁ। ହୁଁ ସେ ଆମିଷ ହୋଉ ବା ନିରାମିଷ ହୋଉ। ଯେ କୌଣସି ଗୋଟେ ଗଛ ଲାଗିଲେ- ହଁ। ବର୍ତ୍ତମାନ ଚାଷୀ ଭାଇ ମାନେ କଣ କରୁଛନ୍ତି ନା, ତାଙ୍କର ଉତ୍ପାଦନ ବୃଦ୍ଧି କରିବା ପାଇଁ
ରାସାୟନିକ ସାର କୀଟନାଶକ ସବୁ। ଆଛା ଚାଷୀ ଭାଇ ମାନଙ୍କୁ ତ ଆମେ ତ ଚାଷୀ ଭାଇ ମାନଙ୍କୁ ବି ତ ଆମେ ଦୋଷ ଦେଇ ପାରିବାନି। କାହିଁକି ତା ମାନେ ତା ସେମାନଙ୍କର ପାଗ ବି ପାଗ ପରିବର୍ତ୍ତନ ବି ସେମିତି ହୋଉଚି ଯେମିତି ଧରିଦିଅନ୍ତୁ କି ଆଜିର ଟାଇମ୍ ରେ ମୁଁ ଆପଣଙ୍କୁ ପଚାରିଲି କି ଆଉ ବର୍ଷା ହେଉଛି କି ନାହିଁ? ଆ ଆପଣ କହିଲେ ବର୍ଷା ହଉଛି, ଆମର ଏପଟେ ବର୍ଷା ହଉନି। ମାନେ ଆମର ଏପଟେ କଣ କହିଲେ, ଯୋଉ ଧାନ ଗଛର ମାନେ ପ୍ରଥମ ସ୍ତରର ଯେମିତି ଯୋଉ ତଳି ପକାଯାଏ।
ଜାଣିଥିବେ ଆପଣ ଆ ସେଇଗୁଡା ବା ଆମର ଏପଟେ ପୋଡି ଗଲାଣି ମାନେ କିଛି ନାହିଁ ଗଛ, ଯଦି ବର୍ଷ ବର୍ଷା ହଉଛି, ତାହେଲେ ଫସଲ ତ ଅମଳ ଆଉ ହେଇପାରିବନି, କାହିଁ ସେ ଗଛ ହିଁ ନାହିଁ ଗ ଗଛ ଲଗେଇବେ କଣ, ଫସଲ ଅମଳ କରିବେ କଣ?
ନା ନା ଏଥର ସେଥିପାଇଁ ସରକାର କିଏ ଏଥର ଯେହେତୁ ଏଲନିନୋ ର ପ୍ରଭାବ ଦେଖିବାକୁ ମିଳୁଚି ସେଥିପାଇଁ ଆମର ଭାରତ ସରକାର ତା ପାଇଁ କିଛି ପଦକ୍ଷେପ ନେଇଚନ୍ତି। ତା ସହିତ ବର୍ତ୍ତମାନ ଆମର ଦୁଇ ଦିନ ତଳେ, ଓଡିଶା ସରକାର ମଧ୍ୟ ସେଇଭଳି କିଛି ପଦକ୍ଷେପ ନେଇଚନ୍ତି, କିଛି ଜିଲ୍ଲା ଯୋଉ ଯୋଉ ଜିଲ୍ଲାରେ ଆମର ଅଧିକ ପ୍ରଭାବ ପଡିବ, ତାକୁ ନେଇ ସେ ତିନି ଭାଗରେ ବିଭ କ୍ତ କରିଚନ୍ତି, ଯୋଉଠି ଅତ୍ୟଧିକ ପ୍ରଭାବ ପଡିବାର ଅଛି, ତାକୁ ନେଇ ସେମାନେ କୃଷି ବିଭାଗ ଦ୍ଵାରା କୃଷକ ମାନଙ୍କୁ ସତର୍କ କରୁଛନ୍ତି, ଯେ ଆପଣ ମାନେ
ଆଚ୍ଛା କୋଉ କୋଉ ଜିଲ୍ଲା ତାହେଲେ ଆଚ୍ଛା କୋଉ କୋଉ ଜିଲ୍ଲା ତାହେଲେ ଏଇ କି ମାନେ ଏଇ ଯୋଉ ଭାଗ କରିଚନ୍ତି, ଆପଣ କହିଲେ ଜାଣିଚନ୍ତି କହିପାରିବେ କିଛି
ଅତ୍ୟଧିକ ଭିତରେ ଅଛି ଏଁ ଦେଓଗଡ଼। ମାଲକାନଗିରି, ରାୟଗଡା, ନବରଙ୍ଗପୁର। ଏଭଳି ଅତ୍ୟଧିକରେ ଆମର ଛଅଟି ଜିଲ୍ଲା ଅଛି, ମଧ୍ୟମ ଧରଣରେ ଦୁଇଟି ଜିଲ୍ଲା ଅଛି, ଏଇ ଜିଲ୍ଲା ମାନଙ୍କ ପାଇଁ କୃଷକ ମାନଙ୍କ ପରାମର୍ଶ ନିମନ୍ତେ କୃଷି ବିଭାଗ ଦ୍ଵାରା
ଗଜପତି, ଗଜପତି, ଗଞ୍ଜାମ ଏଇ ପା ଗ
ନା ନା ଏଇ ଗଜପତି ଗଞ୍ଜାମ କୁ ଏତେ ଅତ୍ ଅତ୍ୟଧିକ୍ କ ପ୍ରଭାବ ପଡିବ ନାହିଁ, ହୁଁ ଯୋଉ ତିନି ବିଭାଗରେ ସେ କରି ଚନ୍ତି ସବୁଠୁ କମ୍ ଅ ଅ କମ୍ ପ୍ରଭାବ ପଡୁଥିବା ଜିଲ୍ଲାରେ ଅଛନ୍ତି, ଗଞ୍ଜାମ ଏଗୁଡା ହଁ ତ ସେଥିପାଇଁ ଚାଷୀ ବା ମାନଙ୍କୁ ପରାମର୍ଶ ଦେବା ପାଇଁ କହିଚନ୍ତି ଯେ ଧାନ ଚାଷ ବଦଳରେ ଯେକୌଣସି ତୈଳ ବି ଜଜ ଚାଷ କରିବା ପାଇଁ ଯାହା ଦ୍ଵାରା ସେଥିରେ କମ୍ ପାଣିର ବ୍ୟବହାରରେ
ହଁ ହଁ ହେଇପାରିବ କିନ୍ତୁ ଅଁ ସର ଆ
ହଁ
ନିହାତି ନିହାତି ଭଲ ବିଷୟରେ ଆପଣ କହିଲେ ମୁଁ ଏ ଜିନ ଷଟା ରେ ଅବଗତ ନଥିଲି। ଏତିକି ଜାଣିଥିଲି ଯେ ଏମିତି ଗୋଟେ ଏଲିନୋ କିଛି ଗୋଟେ ପ୍ରାକୃତିକ ବିପର୍ଯ୍ୟୟ ଅଛି। ଯାହା ଦ୍ଵାରା ଆମର ଫସବ ଏ ବର୍ଷ ହେଇପାରିବନି।
ତିୟ
ସତର୍କ ଅବଲମ୍ବନ କଲେଣି ନେଇ ସାରିଲେଣି ନା କଣ। ଆଚ୍ଛା। ଏଇ ଏଲିନୋ ର କଣ ପ୍ରଭାବ ମାନେ କେବଳ ବର୍ଷା ହିଁ ହବନି ନା ତାର ଆଉ ଆଉରି କିଛି ପ୍ରଭାବ ଅଛି।
ନାଇଁ ବର୍ଷା ହିଁ ହବନି ଆଉ ଯଦି ବିି ବର୍ଷା ହୁଏ ସିଏ ବହୁତ ଲେଟ ରେ ହବ। ବିଳମ୍ବ ହେଇଯିବ ସେ ବର୍ଷା ହବାରେ ତାପରେ ଏଇ ବର୍ଷ। ବର୍ଷ ଆମର ଓଡିଆ ମାସ ଅନୁସାରେ ଦେଖିବାକୁ ଗଲେ ଯୋଡା ଜେଷ୍ଠ ଯେହେତୁ ଥିଲା। ସେଥିପାଇଁ ଆମର ମାସ ହଁ ହଁ। ତ ଗୋଟଏ ମାସ ଯ ଆମର ତିରିଶ ଦିନର ଥାଏ ହଁ ହଁ। ଇଂରାଜୀ ଅନୁସାରେ ଆମର ଯୋଉ ମାସଟା ତିନିଶହ ପଞ୍ଚଷଠି ଦିନ ରହିଥାଏ। କିନ୍ତୁ ଓଡିଆ ହିସାବରେ ଆମର ବାରଟି ମାସ ଥାଏ ସେ ଅନତିରିଶିରୁ
ସେମିତି କେମିତି ଅଣତିରିଶ ତିରିଶିନ ହଁ ମୁଁ ଶୁଣିଛି ଶୁଣିଛି ସେଇ ମାସରେ ଲୋକ।
ଅ ମାନେ କିଛି ଶ୍ରାଦ୍ଧ କରନ୍ତିନି, ପୂଜା ପୂଜି କରନ୍ତିନି। ଏମିତି ସେଟାକୁ କଣ ଓଡିଆରେ ମଳ ମାସ ଏମିତି ଭଲ କାମ କରନ୍ତିନି ହଁ ହଁ।
ଥାଏ ତାର ସେ ମାସ। ତର ପ୍ରଥମ ଅର୍ଦ୍ଧାକରେ ତାକୁ କରିଦିଅନ୍ତି ଭଲ ଯାହା କରିବାର ଥିବ। ଆଉ ଶେଷ ଯୋଉ ଅର୍ଧେକ ରହିଲା ସେଥିରେ ସେମାନେ କିଛି କରନ୍ତି ନାହିଁ।
କିଛି କରନ୍ତି।
ହଁ। ତ ଯେହେତୁ ଯୋଡା ଜ୍ୟେଷ୍ଠ ବୋଲି ଆମର ଥିଲା ତ ସେଇ ପନ୍ଦର ଦିନ ଲେଟ ରେ ହିଁ ସବୁ ଜିନିଷ ହେଇ ହେଇଯିବ।
ହୁଁ ତାହେଲେ ବର୍ଷା ବି ସେଇ ହିସାବ ରେ ଯଦି ହବାକୁ ଥିବ ହବ ଯୋଉ ଏରିଆରେ ହବ ହବ ଯାହା ଏରିଆରେ ହବନି ହବନି ଏମିତି ଆଉ।
ନାଇଁ ନାଇଁ ସବୁ ଏରିଆରେ ତ ବର୍ଷା ହବ କିନ୍ତୁ ବର୍ଷାର ପରିମାଣ ବହୁତ କମ ରହିବ।
ଯେ ହଁ ପ୍ରଭାବ ଯେମିତି ଏଲିନର ଆପଣ କହିଲେ ମାନେ ଯୋଉଟା ଆପଣ କହିଲେ କି ସବୁଠୁ କମ ପ୍ରଭାବ ଏରିଆ ସେଥିରେ ବର୍ଷା ଭଲସେ ହେଇପାରେ।। ଆଉ ସେୋଟା ଅଧିକ ପ୍ରଭାବିତ ତୋରିଆ ହେଇଥିଲେ ବହୁତ କମ ବର୍ଷା ହବ ଆଉ ଏମିତି ନା।
ହଁ ହଁ ହଁ।
ଆଛା ଠିକ ଅଛି। ଆଉ ଆପଣ ରାତି ଖାଇବା ଖାଇନାହାନ୍ତି ନା ଖାଇଲେଣି।
ନା ନା ବର୍ତ୍ତମାନ ପ୍ରସ୍ତୁତି ଚାଲିଛି। ତାପରେ
ଚାଲିଛି ମାନେ ଆପଣ ଏତେ ବିଳମ୍ବରେ ଖାଆନ୍ତି।
ହଁ ବିଳମ୍ବ ହେଇଯାଏ କଣ କରିବା। ଅଫିସ ରୁ ଆସିଲା ବେଳେ ହିଁ ସେଇ ସାତଟା ବାଜି ଯାଏ। ତାପରେ ଅଲଗା ସବୁ କାମ ସାରି ଆସିକି ରୋଷେଇ କଲା ବେଳେ ବିଳମ୍ବ ହେଇଯାଏ ଆଉ।
ଏ ଏ ଏକୁଟିଆ ରହିଲେ ତ ଏମିତି ସବୁ କରିବାକୁ ପଡେ କାମ।
ହଁ।
ହଉ ଯା ଆଉ ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା।
ଧନ୍ୟବାବାଚ।
ଧନ୍ୟବାଦ।।